କଣ କରୁଛ?
ହାଲୋ।
ହୁଁ, ହୁଁ ଶୁଭୁଛି କୁହ।
ହଁ କଣ କରୁଚ?
କଣ କି ବସଛି ଆଉ, ତୋମେ?
ହଁ ମୁଁ ମୁଁ ଏଇ ଟିକେ ଶୋଇଥିଲି, ଖାଇକି ଆସିଲି ତ ଏଇ ସାଙ୍ଗେ ସାଙ୍ଗେ। ଏଇ ଶୋଇଚି ଟିକେ ଆଉ।
କଣ ଖାଇକି ଆସିଲ?
ଏଇ ସଜ ପଖାଳ ଆଉ ଚିକେନ୍ କଷା।
ପଖାଳ ଖାଇ ଦେଇଚ ତମେ ହେ ତମକୁ ଥଣ୍ଡା ତମେ ହେ ସେ ସଜ ପଖାଳ ହେଟା ବି ପଖାଳରେ ଯାଉଛି।
ନା ସେଟାରେ ବି କିଛି ହବନି।
ଅ ଚିକେନ୍ ହେଇଛି ବୋଲି ପଖାଳ ଖାଇ ଦେଇଛ ନାଁ।
ହଁ ଏଇ ଚିକେନ୍ ସନ୍ଧ୍ୟାବେଳେ ଆଣିକି କଷା ହେଇଥିଲା ସାଢ଼େ ଛଅଟା ଭାବେ ଚିକେନ୍ କଷା ହେଇଯାଇଥିଲା ଆଉ ହ ଭ ତ ହେଇଯାଇଥିଲା।
ଓ ହଁ ହଁ ହଁ। ତମେ ବା ଖରା ବେଳେ ପେଟ ଫୁଲ୍ କରିକି ଖାଇଦେଇଥିଲ। ସେଇଟା ସିନା ହଜମ ହେଲେ ତମେ ଗୋଟେ କଣ କରିବ? ହଁ ହଁ
ହଉ ମୁଁ ପା ଏଇ ଖାଇଲି ଏଇ ସାଢ଼େ ନଅଟାରେ ଖାଇଲି ପା।
ହଁ ହଁ
ମାନେ ଭାତ ପୁରା ଅଳ୍ପ ଖାଇଥିଲି, ତା ଟିକେ କାକୁଡ଼ି, ଟମାଟୋ ଆଉ ଟିକେ ଲେମ୍ବୁ, କଞ୍ଚଲଙ୍କା, ରସୁଣ
ସଲାଟ୍ ସଲାଟ୍
ହଁ ସେଇଟା ଟିକେ ଦଳକି ଖାଇଲି ତ ସେଥିପାଇଁ ଖାଇ ହଉନି ମାନେ ଖାଇ ହେଲା। ନହେଲେ କିଛି ଖାଇପାରୁ ନଥାନ୍ତି।
ହୁଁ ହୁଁ ଗରମ ଯୋଉ ଭଳିଆ ହଉଛି କିଛି ଇଚ୍ଛା ହଉନି ବି ଖାଇବା ପାଇଁ ଏତେ।
ହଁ ବା ସେଥିପାଇଁ ତ ପଖାଳ ଟା ଭଲ ଲାଗିଲା, ଯଦି ଗରମ ଭାତ ହେଇଥାନ୍ତା ଖାଇ ହେଇ ନଥାନ୍ତା।
ହଁ ମତେ ସଜ ପଖାଳ ଏତେ ଭଲ ଲାଗେନି।
ଆ ନା ସଜ ପ ଖାଳ କଣ କହିଲ ମାନେ ସେଟା ପୁରା ମାନେ କଣ କହିଲ ନରିମି ଯାଇଥିଲା ଟାଣ ନଥିଲା।
ହଁ ହଁ ନା ଏଇ ଯୋଉ ଏ ମାନେ ଏ ପ ଗରମ ଭାତ ଏଇଟା ସାଙ୍ଗେ ସାଙ୍ଗେ ହେଇଯିବ। ଭା ରେ ପାଣି ପୁରେଇ ଖାଆନ୍ତି। ମତେ ସେଇଟା-ସେଇଟା ମୁଁ ଖାଇପାରେଇନି ଏତେ, ମତେ ଟିକେ ଭଲ ଲାଗନି ତା ଟେଷ୍ଟ ଟା। ଟିକେ ପାଞ୍ଚିଆ ଲାଗେ ନା ସେଥିପାଇଁ।
ଓହୋ ନା-ନା ଏଇଟା ପୁରା ଠିକ୍ ଠାକ୍ ଥିଲା। ଏଟା ସକାଳୁ ହେଇଯାଇଥିଲା ଭାତ ଟା କେତେଟା ଦସ୍ ଟା ସୁଦ୍ଧା ହେଇଯାଇଥିଲା ବୋଧେ କି ତା ପୂର୍ବରୁ ଆଉ ତାପରେ ପଖାଳ ହେଇଯାଇଥିଲା ସେଇ ସଜ ପ ପଖାଳ ମାନେ ପୁରା ଠିକ୍ ଠାକ୍ ମାନେ ବାସି ପଖାଳ ଭଳିଆ ପୁରା ଲାଗୁଥିଲା। ଜଣା ପଡୁନଥିଲା କିିଛି।
ଯାଉଚି ଯାଉଚି। ଆଉ କୁହ କଣ କହୁଚ?
ଆଉ ଖାଇବ କେତବଳେ ତମେ?
ହଁ ମୋ ମା ଡାକିଲେଣି ମୁଁ ଖାଇବି ଆଉ, ତମ ସହିତ କଥା ହେଇସାରିଲେ ଖାଇବି।
ଓହୋ ଖାଇଦେଇଥାନ୍ତ ନା ଖାଇବି ଏ ହେଇଥାନ୍ତ ଫୋରଟା କଥା ହେଇଥାନ୍ତଉଁ ହୁଁ।
ହଁ ମୁଁ ପା ତ ଆସି ବସିଛି ଯେ, ଖାଇଲେ ପରେ ଆଉ କଥା ହେଇ ହବନି ମୁଁ ଯାଇକି ଆ ତାପରେ କାମ ସା ସାରିକି ସେ ବୋଟଲ ପୋଟଲ ରେ ପାଣି ପୁରେଇବାରେ ଅଛି। ସେ ସାରିକି ଶୋଇଲା ବେଳକୁ ଧରିନିଅ ଏବେ ସେ କେତେଟା ହେଇଛି ଦଶଟା ତେର। ଶୋଇଲା ବେଳକୁ ହେଇଯିବ କେତେ ଏଗାରଟା ପାଖାପାଖି ହେଇଯିବ।
ହଁ ମୁ ପାଇଁ ଖାଇସାରିକି କଣ କହିଲ ଚାଲୁଛି।
ହଁ ତମେ ଚାଲ ଝଡିଯିବ।
ଆମର ଗୋଟେ କୁନି ପୁଅଟେ ଅଛି ହେଲା ଆମର କୁନି ପୁଅ ଟେ ଅଛି ତା କୁ କାନ୍ଧରେ ପକେଇଛି ସିଏ ତାର ପୁରା ଚୁପ୍ ମୁଁ କଥା ହଉଚି। ସିଏ ତାର ଶୁଣୁଚି ପ୍ଲସ ମୋ କାନ୍ଧରେ ହଁ ମୋ କାନ୍ଧରେ ହିଁ ଅଛି ପୁରା ସାଇଲେଣ୍ଟ କିଛି ହଉନି ବା।
ତାକୁ ଟିକେ କେତେବେଳେ ଆନୁଣ ଟିକେ ଧରିବା।
ତାକୁୁ ନେବି ଧରିବ କେତେବେଳେ ସିଏ ବାଇୟା କ
ଓହ।
ହୁ।
ତାକୁ ଟିକେ ରଜରେ ରଜରେ ତ ତମେ ରହିବ ଟିକେ ତାକୁ ଧରିବି ମୁଁ ରଜରେ।
ହଉ ରଜରେ ଆସିକି ନେବି ନା ଆସିବ ନା କଣ କରିବା।
ତାକୁ ଆଣିଲେ ସେ ଡରିବନି
ହଁ ସେ କଣ କହିଲ ଛୋଟ ଛୁଆ ନା ବାହାରେ ବାହାରକୁ ସେ ଏତେ ଯାଇନି ଫେରେ
ହଁ ତାକୁ ଏ ଆଣିବା କଥା ନୁହଁ ଛୋଟ ଛୁଆଙ୍କୁ ଆଣନ୍ତିନି ବାହାରୁକୁ ଏତେ।
ସେ ଟିକେ କଣ କହିଲ ହସିଲାଣି।
ହୁଁ ହୁଁ।
ଆଉ ତା ହସ ଟା ଟିକେ ଅଲଗା ପ୍ରକାର।
ହଁ ତା ନ
ମାନେ ଫସିବ ମାନେ ହଁ ହଁ ସିଏ ମତେ ଦେଖିଲେ ପୁରା ଆଁ କରିକି ପୁରା ଖୁସ୍ ସି ମାନେ ଜାଣି ମୁଁ ମୁଁ ଯେଳେ ଆସିବି ତାିକେ ଧରିବି ଟିକେ ଗେଲ କରିବି ଟିକେ ବୁଲେଇବି। ଏଇ ଖୁଁଣ ଏତ କାନ୍ଧରେ ଅଛି ତମେ ଜାଣିିବି ପାରିବନି ମୁଁ ତାକୁ ଧରିବି ବୋଲି କିନ୍ତୁ? ତାକୁ ଧରିକି ମୁଁ ଗୋଟେ ରୁମ ରେ ମାନେ କୋଡ଼ିଏରୁ ତିରିଶ ଥର ଚାଲିଲିଣି ସିଏ କିନ୍ତୁ ଖୁସି।
ତାକୁ ଦୋଳି ଖେଳିଲା ଭଳିଆ ଲାଗୁଛି। କାନ୍ଧରେ ସେ ଶୋଇପଡିଚେ ନା, କ ହଁ ଗୋଟେ କିଛି ହଉଛି ମୁଁ ଶୋଇପଡେ ଟିକେ।
ନା ତେ କଣ କରୁଚି କହିଲ ଚାରିଆଡେ ଏମିତି ବୁଲିକି ଦେଖୁଛିି ତାକୁ ବଢିଆ ଲାଗୁଛି।
ହଁ।
ତାର ପସନ୍ଦର ଜାଗା ହେଲା ସିଏ କିଛି ଖାଇନି ମାନେ ଏଇତ ତାକୁ ଫୋର ମନ୍ଥ ଜମା। ଆଉ ସିଏ ତର ଯାହା ଖାଉଛି ମା କ୍ଷୀର ଆଉ କଣ ଖାଇବ।
ହୁଁ ହୁଁ ସି ସେ ଶୋଇନି କଣ ନା ଶୋଇଥିଲା ଉଠି ପାଇଲାଣି।
ନା ନା ସେ ଶୋଇନି ତ ଦେଖୁଛି ଲୋକ ମତେ ଦେଖୁ ଖୁଛି ତ ମାମାଙ୍କୁ ଦେଖୁଛି ତ ବାବାଙ୍କୁ ଦେଖୁ ଖୁଛି ସେ ଦେଖୁଛି ଏତେ ଲୋକ ମୁ ଶୋଇବି କାହିଁ ମତେ ସବୁ ଧରନ୍ତୁ।
ହଉ। ହ ସବୁବେଳେ ଶୋଉଥିବେ ନା କଣ ଦିନମାନ ଯ ଡିଉଟି ପଳେଇ ସିଇ ଭାବୁ ତୋର ଦିନ ମାନ ଯୋଉ ଡିଉଟି ପଳଉଚ ମତେ ଧରୁନି ଏବେ ଧରଛୁ ମୁଁ ଶୋଇବିନି ଏବେ।
ସେ ଫେର୍ ମୁଣ୍ଡକୁ ଟେକିକି ଅନେଇଛି
ସେ କହୁଛି କଣ କଥା ହଉଛି ମୁଁ ଟିକେ ବୁଝିପାରନ୍ତିନି ନା। ନହେଲେ ନାଇ ଟିକେ କହିପାରନ୍ତି।
ହ୍ୟାଲୋ ତା ନା ଧରିକି ଡାକିଲ ସେ ଟିକେ ମୁଁ ତା ନାଁ ଧରିକି ଡାକିଲେ ସେ ଟିକେ କଣ କୁହନ୍ତା, ସିଏ ତାର ଚୁପଚାପ କ କଥା ଶୁଣୁଛି ତ ଭାବୁଛି ମୁଁ ତା ଗୋଟେ କଣ କହୁଛି ତ ଆଉଏ ତ ବୁଲୁଚି ଏଥିପାଇଁ ଏତେ କିଛି ହଉନି
ହଁ।
ହଁ ମୋରବି ଏକ ସାରିକି ହଉଛି ଖାଇକି ମୋର ଚାଲିଲିଣି ହଣ୍ଡ୍ରେଡ଼୍ ଷ୍ଟେପ୍ କମ୍ପ୍ଲିଟ୍ ହେଇସାରିଲାଣି।
ଯାଉ ସେ ଭାରି ଖୁସି ହେଇଯାଉ ଥିବେ।
ହଁ ହଁ। ମୁଁ କହିଲି ଦିନରେତ ଖାଇଥିଲି ପେଟ ଫୁଲ୍ ରାତି ଖାଇବାଟାବି ସେମିତି ପୁରା ପେଟଟା ଫୁଲହେଇକି ଅଛି।
ରଜ ତମର ଆଉ।
ମୋର ରଜ ନୁହଁ ମୁଁ ଖାଲି ଭାବୁଚି ତମ କଥା ମାନେ ତମ ପେଟଟା ସେମିତି ପୁରା ଫୁଲ୍ ହେଇଯାଆନ୍ତାକି ଭୋକ କରନ୍ତାନି ଆଉ।
ନାଁ ମୋର ମୋରତ ଆଜି ଫୁଲ୍ ନାହିଁ ବୋଲି ମତେ ଟିକେ ଭଲ ଲାଗୁନି ଫୁଲ୍ ହେଇଗଲେ ଆଉ ମାନେ ଭଲ ଲାଗିବ। ଫୁଲ୍ ନାହିଁ ଦିନମାନ ଯାକ ଆଜି ଫୁଲ୍ ନାହିଁ।
ହୁଁ ନା ନା ମୋର ଚିକେନ୍ ଖାଇଲା ବେଳେ ତମକଥା ମନେ ପଡ଼ିଲା। ବହୁତ୍ ସତରେ ମୁଁ କହିଲେ ଚିକେନ୍ କସା ହେଇଚି ସମସ୍ତଙ୍କ
ଦେଇଥାନ୍ତା ମୋର ଭାତ କେତେ ପଳେଇଥାନ୍ତା।
ତ ମୁଁ ସେଇଆତ ସବୁବେଳେ ଭାବେ।
ହଁ ଅ ଏତେ ହ ମାନେ ଦି ପିସ୍ ଖଣ୍ଡେ ଆଳୁ ଟିକେ ଝଳ ହେଇଥିଲେ ମୋର ଭାତ ମାନେ ଗୋ ଟେ କଂସା ଭାତ ଉଠିଯିବ।
ଯାହା ହଉ ସେତିକିତ ଖାଇଦଉ ମୁଁ ଚାରି ପାଞ୍ଚ ପିସ୍ ମାନେ କଣ କହିଲ ଆଳୁ ଖାଇପାରିଲିନି। ଚିକେନ୍ ଅଧ କିଲୋ ଉପରେ ନେଇଆସିଥିଲେ
ଚିକେନ ଅଡ଼ା ମୁଁ ଏତେ ଖାଇପାରେନି ମୋର ଦି ପିସ୍ ହେଲେ ମୁଁ କାପି ଆଉ ଟିକେ ଝୋଳ ଟିକେ ଅଧିକ ହେଇଥିବ
ହଁ।
ହେତିକି ହେଲେ ମାନେ ମୋର ଭାତ ପଳେବ ଆଉ ଚିକେନ ଅଡ଼ା ମୁ କଣ ବେଶୀ ଖାଏ। ଆଗରୁ ଖାଇଦଉଥିଲି ଏବେ ଯୋଉ ଦେହଟା ଖରାପ୍ ହବା ପର ଠାରୁ ମୁଆଉ ଚିକେନ୍ ଗୋଟେ ହଜମ ହଉନି ଟିକେ ସେଇଥିପାଇଁ ଖାଉନି ମାଛ ହଉ ଚିକେନ ହଉ ଅଳ୍ପ ଅଳ୍ପ ଖାଉଚି ବେଶୀ ଖାଇ ପାରୁନି।
ଓହୋ ଆଉ ରାତିରେ କଣ ଖାଇବା ହେଇଚି?
ହୁଁ ଆଜି ଆମର ସାଧା ହେଇଚି ନନଭେଜ୍ ହେଇନି କିଛି। କଣ ଡାଲି କରିଥିଲା ମା ଆଉ ନା ନା ହଁ ସାଧାତ ଆଜି ଟିକେ ବାର ଅଛିନା ହେଲେ ମା କିଛି କରିନି। ତ ହଉଚି ଡାଲି କରିଥିଲା ଆଉ ଆଉ କଁ ହେଇଥିବ ଆଉ।
ସେ ଯାହାବି ଡାଲି ହେଇଥାଉ କିଭଜା ହେଇଥାଉ ଆଳୁ କରିଥା ହେଥାଉ ରାତିରେ ଲାଇଟ୍ ଖାଇବାଟା ଖାଇବା ବହୁତ୍ ଭଲ ମୁଁ ଖାଇ ଦେଇଛି ବୋଲି ହେବି ଖାଇବାଟା ମୋତେ ଜମା ଶିକି ଲାଗୁନି ବଡ଼ି ଜାଣିଚ।
ମୁଁ କିନ୍ତୁ ମାନେ ଭରପୁରୁ ଖାଇଲେ ନିଦଟା ବଢ଼ିଆ ହୁଏ। ଆଉ ଅଳ୍ପ ଅଳ୍ପ ଖାଇଲେ ମାନେ ପେଟରେ ଭୋକଟା ଥିଲେ ନିଦ ହବନି।
ନା ନା ମତେ ଏଭଳିଆ ଜମା ନିଦହବନି ଗଡ଼ ତଡ଼ ହେବି ଟିକେ ମତେ ଫ୍ରି ଲାଗିବ ହାଲକା ଲାଗିବ ତାପରେ ଯାଇକି ମୁଁ ଶୋଇପାରିବି ନହେଲେ ଏଗୁଡ଼ା ଜମା ମୁଁ ସୋଇବିନି।
ହୁଁ କିନ୍ତୁ ମାନେ ଖାଇସାରିଲା ପରେ ବାଁ ପଟ ମାଡ଼ିକି ଶୋଇବା କଥା।
ହଁ ମୁଁ ତ ଶୁଏ ବାପା ତାଙ୍କର ଛୋଟବେଳେ ମ ତାଙ୍କଉପରେ ଛୋ ଟେଥିଲେ ସମସ୍ତେ ହସନ୍ତି ମୋ ବାଆଙ୍କର ମଣିକି ପାଞ୍ଚ ମିନିଟ୍ ତାପରେ ଡାହାଣ କର ମାଡିକି ଦଶ ମିନିଟ୍ ଶୁଏ। ତାପରେ ଯୋଉ ସାଇଡ ଯେମିତି ଶୋଇବା କଥା ଶୋଇପାରିବ।
ହୁଁ।
ଏଇ ଆମ କୁନି ପୁଅ ଟାକୁ ନଉନା ମୁଁ ଯେମିତି ଧରିକି ବୁଲି କଥା ହଉଚି ସମସ୍ତେ ଧରିକି ବୁଲିକି କଥା ହେଉ।
ହଁ ହଁ ଟିକେ ଦଉନ ମୋର ଟିକେ ଇଚ୍ଛା ଅଛିି ତାକୁ ଟିକେ ଧରିବା ପାଇଁ। ଏଇ ଟୁଇଁ ଟିଇଁ ଛୁଆ କୁ ଧରିବାକୁ ବଢିଆ ଲାଗେ।
ହଁ ତାକୁ ନେଇଯା ରଖିକି ଧରିବ ଯେତେ ଧରିବା କଥା।
ହଁ।
ତମେ ଧରିବାକୁ ଇଚ୍ଛା ହବ କହିବନି ମୁଁ ତାକୁ ଧରିବିନି ବୋଲି ଛୋଟ ଛୁଆ ନା।
ହଁ ସେ ବୁଇଁ ଟିଇଁ ଛୁଆଉଡ଼ାକୁ ବିଡିଅ ଲାଗେ ଧରିବା ପାଇଁ।
ତାଙ୍କୁ ବି ଭଲ ନା ସେମାନେ କାଖ ହେଇକି ବୁଲୁଥିବେ।
ହୁଁ। ସେ ଖାଲି ଅନଉଥିବେ କଣ କରୁଛନ୍ତି, ମୁଁ କହିଲି ସେ କହିଲେ ଅନଉଥିବେ ଏ ମାନେ କଣ କରୁଛନ୍ତି। ସେ ଖାଲି ମାନେ ଭାବୁଥିବ ସବୁ ବୁଝୁଥୁ ହଁ।
ହଟ
ସେ ଖାଲି ପାଟିକି ଅନଉଥୁିବ କଣ ଆଖି କଣ ନଉଛି ନା ଫୋନ ଟାକୁ ଅନଉଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଦିସ୍ନା ମ୍ୟାଡ଼ାମ ଶୁଭୁ ନେଇଛିି?